ହାଲୋ, ହଁ।
ହୁଁ କୁହନ୍ତୁ ବନ୍ଧୁ, ମୋ ବୟସ ଆସିଛି ଆପଣଙ୍କୁ ଏବେ-
ହଁ ଆସୁଛି ଏବେ ଠିକ୍ ଠାକ ରେ
ଆଜ୍ଞା କୁହନ୍ତୁ? କଣ ଚାଲିଛି ଆପଣଙ୍କର କର୍ମମୟ ଜୀବନ
ଏବେ ତ ଶୋଇକି ଉଠିଛି ଆଉ, ଆପଣଙ୍କ ସହିତ କଥା ହଉଛି
ଶୁଣକ ବହୁତ ଭଲ ଲାଗିଲା, ଆଜ୍ଞା କୁହନ୍ତୁ
ଏବେ ଗାଧେଇ ଆସିବି ଆଉ ଠାକୁରଙ୍କୁ ପୂଜା କରି ରୋଷେଇ କରିବି।
ଆଜ୍ଞା, ଶୁଣିକିରି ବହୁତ ଖୁସି ଲାଗିଲା। ମୁଁ ବି ସେମ୍ ଏବେ ହିଁ ଯ ଉଠିଲି। ତାପରେ ମୋର କର୍ମମୟ ଜୀବନରେ ମୁଁ ଉଠିକିରି ମୁହ ଧୋଇକିରି ସକାଳୁ ପ୍ରା ପ୍ରାର୍ଥନା କରିକି ବ୍ୟାୟାମ କରେ, ବ୍ୟାୟାମ କରିସାରିଲା ପରେ ମୋ ମାଙ୍କ ସହିତ କଥା ହୁଏ, ମାଙ୍କ ସହିତ କଥା ହେଲା ପରେ ଠାକୁରଙ୍କୁ ଗାଧାପାଧା ସାରିକିରି ଠାକୁରଙ୍କୁ ପୂଜା କରିକିରି, ରୋଷେଇ କାମ ଆରମ୍ଭ କଲେ, ଖାଇକରି ପାଠ ପାଠ ପଢ଼ିବାକୁ ମଁ ଲାଗେ।
ହଁ ଆପଣ କଣ ପାଠ ପଢ଼ୁଛନ୍ତି?
ଯେମିତିକି ମୁଁ ଏବେ ଏମ୍ ବି ଏ କରୁଛି। ତ ସେଇ ବିଷୟରେ ଟିକେ ପାଠ ପଢା ପଢି କରେ। ତା ସହିତ ମୋତେ ଯେମିତିକି କିଛି ସାୟରି ଲେଖିବା ପାଇଁ, ଗପ ଲେଖିବା ପାଇଁ, ବହୁତ ଭଲ ଲାଗେ।
ଆପଣ ନିଜେ ଲେଖନ୍ତି?
ନିଜେ ହିଁ ଲେଖେ ମୁଁ।
ହଁ ମାନେ ମାନେ ଗୋଟେ ଅଧେ ଶୁଣେଇବୁ।
ନିଶ୍ଚୟ ଯେମିତିକି ମୁଁ ଗୋଟେ ଗପ ଲେଖିବା ପାଇଁ ବହୁତ, ମୋ ଜୀବନର ଆତ୍ମ କାହାଣୀ ବିଷୟରେ, ମୁଁ ଗୋଟେ ଗପ ଗପ ଲେଖିଥାଏ ତ, ସେଇଗୁଡ଼ା ମୋ ଆପଣ ନିଶ୍ଚୟ ଶୁଣିବା ପାଇଁ ମାନେ ମୁଁ କହିବି। ଯେମିତିକି ମୋ ଜୀବନରେ ବହୁତ କିଛି ଘଟଣା ଘଟିଛି ଏମିତି କିି ଏବେ ଗୋଟେ ଦେଢ଼ ବର୍ଷ ହେବ ମୋ ବାପାଙ୍କର ଯେମିତିକି ହସ୍ପିଟାଲ ରେ ମୃତ୍ୟୁ ଘଟିଥିଲା। କିନ୍ତୁ ମୁଁ ତା ସେ ଘଟଣାରେ ମୁଁ ସେଠି ପହଙ୍ଚିବି ପାରିନଥିଲି ଯେହେତୁ ମୁଁ ଓଡ଼ିଶାରୁ ବହୁତ ଦୂରରେ ରହୁଥିଲି। ଏମିତି କିଛି ବହୁତ କିଛି ମୁଁ ଘଟଣା ଘଟିଛି ମୋ ଜୀବନରେ। ଏବେ କହିଲେ ସରିବନି ଯେମିତିକି ମୁଁ କହିବା ପାଇଁ ଚାହୁଁଛି ନିଶ୍ଚୟ ମତେ ମୋତେ କିଛି ସମୟ ଯଦି ମିଳିବ ଆଗକୁ ମୁଁ ଆପଣଙ୍କ ସହିତ ଯେ ମୋର ଦୁଃଖ ନିଶ୍ଚୟ ମୁଁ ସେ ଆପଣଙ୍କ ସହିତ ସେୟାର କରିବାକୁ ଚାହିଁବି।
ହଉ। ଆପଣ ଏକା ଅଛନ୍ତି।
ବୁଝି ପାରିଲିନି ଆଜ୍ଞା।
ମାନେ ମୁଁ କହୁଥିଲି କି ଆପଣ ଘରେ ନାହାନ୍ତି।
ନାହିଁ ମୁଁ ତ ଏବେ ଘରେ ନାହିଁ ମମି ଅଛନ୍ତି ମାନେ ଆମର ଓଡିଶାରେ। ମୁଁ ଏଇଠି ପାଠ ପଢ଼ିବା ପାଇଁ ମତେ ମମି ପଠେଇଛନ୍ତି କି ମୋ ଝିଅ ପାଠ ପଢୁ ବୋଲିକିରି ମମି ସେଇଠି କାମ କରନ୍ତି।
ହ ଅଲୋ ସେଇରେ କ ମାନେ କଣ କଣ କଣ ଜାଣିଛ ରୋଷେଇ?
ରୋଷେଇରେ ମୁଁ ସବୁ କିଛି ମୁଁ ଜାଣେ ଯେମିତି ମୁଁ ତ ଆମିଷ ଖାଏନି ନିରାମିସରେ ମୁଁ ସବୁ ମୁଁ କିଛି ବନାଏ ଭାତଡାଲି, ଆଳୁଭଜା, ଘାଣ୍ଟ ତରକାରୀ ଛତୁ ପନିର ଆଉ ଆଜି ଯେମିତି ମୁଁ ଆପଣଙ୍କୁ କହିଥିଲି କି ଆଜି ମୁଁ ଆଜି ଛୁଇଁ ଆଳୁ ତରକାରୀ କରିବି ବନେଇବି ଆଉ ଭାତ ଡାଲି ବନେଇବି ସବୁ କିଛି ପିଠା ପଣା ଯେମିତି କିି ତାଙ୍କର ଇଏ କୁହନ୍ତୁ କୁହନ୍ତୁ କୁହନ୍ତୁ
କାକରା କେମିତି ତିଆରି କରୁଛନ୍ତି?
କାକରା ପିଠା ଯେମିତିକି ଆମର କାକରା ପିଠା ହୁଏ ଗହମ ଅଟାରେ ହୁଏ। ଏବଂ ସୁଜିରେ ହୁଏ। ଆପଣ ସୁଜିରା କେମିତି ଜାଣିବା ପାଇଁ ଚାହିଁବେ ତ ମୁଁ ଆପଣଙ୍କୁ କହି ଦଉଛି ସୁଜିକୁ ପ୍ରଥମେ ଅଳ୍ପ ଟିକେ ତେଲରେ କଢେଇରେ ପକେଇକି ଅଳ୍ପ ଟିକେ ଭାଜିକି ତାକୁ କାଢ଼ିଦେବେ ତାପରେ ଗୋଟେ କଢ଼େଇରେ ପାଣି ଦେବେ ସେ ପାଣି ଯଦି ଆପଣ ଗୋଟେ କପ୍ ସୁଜି ନେଇଥିବେ ଦିଇ କପ୍ ପାଣି ନେବେ ଠିକ ଅଛି। ସେ ଦିଇ କପ୍ ପାଣି ନେଲା ପରେ ଅଳ୍ପ ଟିକେ ଲୁଣ ଗୁଜୁରାତି ଗୁଣ୍ଡ ତେଲ ଗୋଟେ ଚାମଚ ଏବଂ ସେଥିରେ ଚିନି ଦେବେ ଆପଣଙ୍କ ସ୍ଵାଦ ଯେତିକି ଆପଣ ମିଠା ଖାଇବା ପାଇଁ ଚାହୁଁଛନ୍ତି। ଠିକ ଅଛି ସୋ ଚିନି ଅଳ୍ପ ଅଳ୍ପ ଟିକେ ଦେଇକି ତାକୁ ସେ ପାଣିଟାକୁ ପୁରା ଫୁଟେଇବେ ପାଣି ଫୁଟିଲା ପରେ ସେ ସୁଜିଟା ଯେଉଁ ଅଳ୍ପ ଟିକେ ଭାଜିକି ରଖିଥିବେ ସେଥିପାଇଁ କହୁଛି ସୁଜି ଟା ଆଉ ଭାଜି ରଖିବାେ ଆପଣ ଯଦି ନ ଭାଜିକି ବି ଯ ପକେଇବେ ଚଳିବ କିନ୍ତୁ ମୁଁ ସୁଜି ମାନେ ଭାଜିକି ପକେଇଲେ କଣ ହୁଏ ସୁଜିର ତାର ସ୍ଟେ ଯଉଁ ଟେକ୍ସଚର ହୁଏ ସେଇଟା ଟିକେ ଭଲ ପରିମାଣରେ ହୁଏ। ପକେଇ ଘାଟିଙ୍କି ତାକୁ ଯେମିତି ଉପମା ହୁଏ ସେମ୍ ପୁରା ଟାଇଟ୍ ପୁରା ଜୁଡ଼ା ଯେମିତି ହେଇଯିବ। ତ ସେଥିରେ ନଡିଆ କୁର ବି ଆପଣ ଦେଇପାରିବେ କିମ୍ବା ଛେନାରେ ବି ଆପଣ କରିପାରିବେ। ଯେହେତୁ ମୁଁ ନଡିଆରେ କରେ ତ ନଡିଆକୁ କଣ କରିବେ ତାକୁ କରିଦେଇଥିବେ କରିଦେଇଥିବେ ନଡିଆକୁ ଗୋଟେ କଡେଇରେ ଅଳ୍ପ ଟିକେ ଘିଅ ଦେବେ ଘିଅ ଦେଲା ପରେ ଏଇ ନଡ଼ିଆକୁ ପକେଇକି ସେଥିରେ ଚିନି ଗୁଜୁରାତି ଗୁଣ୍ଡ ଦେଇକରି ପୁରା ତାକୁ ମିଶ୍ରସକୁ ଘାଣ୍ଟିକିରି ତାକୁ ଅଲଗା କରି ରଖିଦେବେ ଥଣ୍ଡା ହେଲା ପରେ ଆକୁ ଗୋଲ ଗୋଲ୍ କରିକି ସେ ମଝିରେ କାତ କରିକିରି ଏଇଟା ଆପଣ ଦେଇକିରି ତାକୁ କା କାକର ପିଠା ଆକାର ବନେଇକି ଆପଣ ଘିଅ କିମ୍ବା ତେଲରେ ଛାଣିପାରିବେ।
ଖାଇବାକୁ ସାଦ ବହୁତ ଭଲ ଥିବ।
ବହୁତ ଭଲ ଲାଗେ କାକରା ପିଠା
ହ
ଯେମିତି ଆପଣ କହିଲେ ଆପଣ ମଣ୍ଡା ପିଠା ସିଝା ହୁଏ କିନ୍ତୁ ଆମର ଏଠି କାକରା ଯଉ ପିଠା ଯଉ ହୁଏ ଏଇଟା ମାନେ ଆମେ ଛଣା ହୁଏ ତେଲରେ।
ହୁଁ।
ଆପଣ ଆଉ କଣ କଣ ପିଠା ଜାଣିଛନ୍ତି ଏମିତି ମଣ୍ଡା ପିଠାକୁ ଛାଡିକିରି
ମୁଁ ଜାଣିଛି ଆରିସା ପିଠା।
ମତେ କହିପାରିବ ଆରିସାପିଠା କେମିତି ଆପଣ ପ୍ରସ୍ତୁତ କରନ୍ତି?
ହଁ ହ ପ୍ରଥମେ ଆଁ ଉଁ ହୁ ମାନେ ଚାଉଳକୁ ପାଣିରେ ମାନେ ବୁତୁରାଇ ଦିଅନ୍ତି ତାପରେ ଅ ତାକୁ ଛାଣିକି ମାନେ ଢେଙ୍କିରେ କୁଟନ୍ତି। ଗୋଟେ ଚା ମାନେ ଗୁଣ୍ଡ ଗୁଣ୍ଡ ହେଲା ପରେ ତାକୁ ଛାଣନ୍ତି ତାପରେ ସେଇ ହଁ ଛାଣିକି ଅଁ ମାନେ ମୋଟା ମୋଟା ଚାଉଳକୁ ଅଲଗା କରି ମାନେ ଚିକଣ ଚିକଣ ଚାଉଳକୁ ଗୋ ଗୋଟେ ଜାଗାରେ ରଖନ୍ତି ତାପରେ ଗୁଡ ଗୁଡ ବା ଚିନି କୁ ମାନେ ନିଆଁରେ ଘାଣ୍ଟନ୍ତି। ପରେ ନଡିଆ ସେଥିରେ ନଡିଆ ପକାନ୍ତି ହଁ ତିଡ଼ ପକାନ୍ତି ରାଶି ପକାନ୍ତି। ହଁ ଅଁ। ଇଲାଚି ପକାନ୍ତି ଆ ତାପରେ ଚାଉଲକୁ ଧୀରେ ଧୀରେ ପକା ନ୍ତି ଘାଣ୍ଟି ମାନେ ଧିରେ ଧିରେ ପକାଇ ତାକୁ ଘାଣ୍ଟି ଘାଣ୍ଟି ଦିଏ ପୁରା ପୁରା ମିଶ୍ରଣ କରିଦିଅନ୍ତି ହୁଁ ତାପରେ ହଁ ଟିକେ ମାନେ ଗରମ ଟିକେ ଟିକେ ଥଣ୍ଡା ହେଲା ପରେ ଅଁ ତାକୁ ମାନେ ହାତରେ ତେଲ ହେଇ ଉଁ ତାକୁ ଗୁଲ ବା ଲମ୍ବା ଯେମିତି ହଉ ଆକାରର ତିଆରି କରି ତେଲରେ ଛାଣନ୍ତି।
ଆଜ୍ଞା ଶୁଣିକିରି ବହୁତ୍ ଖୁସି ଲାଗିଲା। କି ଏହି ପିଠା ବି ମାନେ ଆପଣ ଜାଣିଚନ୍ତି ବହୁତ କିଛି ତ ଯେମିତି ମୁଁ ଆପଣଙ୍କୁ କହିବା ପାଇଁ ଚାହୁଁଚି ଆଗୁକୁ ଦଶହରା କାଳୀ ପୂଜା ଦୀପାବଳୀ ଆସୁଚି ଆପଣ କାଳୀପୂଜା ଆପଣଙ୍କର ଗାଁରେ ବନି ଥନ୍ ମାନେ ମନେଇଥାନ୍ତି।
ନା ଆମ ଅଞ୍ଚଲରେ ଦଶହରା ମନାନ୍ତି। ମାଇଣ୍ଡ
ଆଚ୍ଛା ଯେମିତିକି ଆମର ଦଶହରା ବି ମନାଯାଏ ଓଡ଼ିଶାରେ। ଏବଂ କାଳୀପୂଜା ରୁହେ ତ କାଳୀପୂଜା ମୁଁ କେମିତି ମାନେ ଆମେ ପାଳନ କରୁ ମୁଁ କହିଚି ଆପଣଙ୍କୁ କାଳୀ ପୂଜା ଯେମିତି ଉଛି ମା କାଳୀଙ୍କ ଆରାଧନା ପାଇଁ ପାଳନ କରାଯାଉଛଚି ସେଇଟା ହୋଉଚି ଆମ ହିନ୍ଦୁ ଧର୍ ମୋ ପାଇଁ ମାନେ ଅ ଗୋଟେ ବହୁତ୍ ବଡ ପର୍ବ ମା କାଳୀଙ୍କୁ ମାନେ ଯେମିତିକି ସାହସ ଶକ୍ତି ଅଶୁଭ ଶକ୍ତିର ବିନାଶକାରୀ ଦେଵୀ ଭାବରେ ପୂଜା କରାଯାଇଥାଏ ଏଇ ପର୍ବ ମାନେ ବିଶେଷ କରି ଆମର ଓଡ଼ିଶା ପଶ୍ଚିମବଙ୍ଗ ଆସାମ ତ୍ରିପୁରାରେ ବହୁତ ଧୁମ୍ ଧାମ୍ ରେ ଆମେ ପାଳନ କରିଥାଉ। ଏବଂ ଯେମିତିକି ସାଧାରଣତଃ ଦୀପବଳି ଅମାବାସ୍ୟା ରାତିରେ ପାଳନ କରାଯାଏ। ତ ଏହି ରାତିରେ ସବୁ ଭକ୍ତ ମାନେ ମା କାଳୀଙ୍କୁ ଆରାଧନା କରି ତାଙ୍କର ଆଶୀର୍ବାଦ ପ୍ରାର୍ଥନା କରନ୍ତି। ଯେମିତିକି ମା କାଳିଦେବୀ ଗାଙ୍ଗ ଏକ ଶକ୍ତିଶାଳୀ ରୂପ ହେଇଥାନ୍ତି ତ ସବୁ କିଛି ଅଶୁର ମାନଙ୍କର ବିନାଶ କରି କାଳି ଅବତାରରେ ସେ ଗ୍ରହଣ କରିଥିଲେ। ଯୋଉ ବି ଅଧର୍ମ ଅନ୍ୟାୟ ଅଶୁଭ ଶକ୍ତିର ନାଶ କରି ସେ ଧର୍ମର ମାନେ ସ୍ଥାପନା କରିଥିଲେ। ତ ସେଇଦିନ କାଳୀ ପୂଜା ଦିନ ଆମେ ଘର ମନ୍ଦିରକୁ ପୁରା ସଫା କରି ମା କାଳୀଙ୍କୁ ମୋରତ୍ ତି ଏବଂ ଚିତ୍ର ପୁରା ସ୍ଥାପନ କରି ଫୁଲ ଫଲ୍ ଫଳ ନଡ଼ିଆ ମିଠା ବିଭିନ୍ନ ଭୋଗ ଆମେ ଅର୍ପଣ କରିକି ପୂଜା କରିଥାଉ। ଏବଂ ରାତିରେ ବିଶେଷ କରି ଆରତି ଆଳତି ଏବଂ ଭଜନ ହେଇଥାଏ। ଏବଂ ଭ ସବୁକିଛି ଭକ୍ତମାନେ ସେ ପ୍ରସାଦ ଗ୍ରହଣ କରି ଆଶୀର୍ବାଦ ନିଅନ୍ତି। ଏମିତି ଆମେ କାଳୀ ପୂଜା ଆମେ ପାଳନ କରିଥାଉ।
ହୋଉ। ଶୁଣିକି ବହୁତ ଭଲ ଲାଗିଲା ଆପଣଙ୍କ ମାନେ କଲଚର୍। ସଂସ୍କୃତି ସେ ସେ ମାନେ କେମିତି ମାନେ ପୂଜା କର। ଏ ଏ ବିଷୟରେ ତ ମୁଁ ଜାଣିନଥିଲି ତମ ସ ଅଞ୍ଚଳର। ଆଉ କଣ କଣ କର କରନ୍ତି ତମ
ଓଡିଶାରେ ନିଶ୍ଚୟ ଯେମିତି କିି କାଳୀ ପୂଜା ଯେମିତି କିି ଓଡିଶାରେ ବିଭିନ୍ନ ସହର ଗାଁ ରେ କାଳୀ ପୂଜା ବହୁତ ଆଡମ୍ବରେ ପାଳନ କରାଯାଏ କିନ୍ତୁ ବିଶେଷ କରି ଆମର କଟକ, ଭୁବନେଶ୍ଵର, ବାଲେଶ୍ୱର, ବ୍ରହ୍ମପୁରରେ ସୁନ୍ଦର ଆମେ ପୂଜା ମଣ୍ଡପ ଆଲୋକସଜା ମାନେ ଆମେ କରିଥାଉ ମାନେ ସେଇଠି ଦେଖିବାକୁ ପାଇବେ। ବହୁତ ଗୁଡାଅ ମଣ୍ଡପ ଆପଣ ଦେଖିବା ପାଇଁ ପାହିବେ।
ଆଉ ପୁରୀ ଯାଇଛନ୍ତି?
ନିଶ୍ଚୟ ଆଜ୍ଞା ପୁରୀ ହଉଛି ପୁରୀ ପାଖରେ ହିଁ ଆମର ଘର। ତ ମୁଁ ସବୁ ବର୍ଷ ଯେମିତି ପୁରୀଯାଏ ଜଗାର ଦର୍ଶନ କରିଆସେ ଯେମିତି କିି ସମସ୍ତେ କୁହନ୍ତି ଜଗାର ଯେତେ ପର୍ଯ୍ୟନ୍ତ ଡରି ଲାଗେନି ସେତେ ପର୍ଯ୍ୟନ୍ତ ଆପଣ ତା ପାଖକୁ ଆ ଆପଣ ଯାଇପାରିବେନି କିନ୍ତୁ ପୁରୀରେ ହଉଛି ଆମ ଘର ତ ଏ ସବୁ ବର୍ଷ ଜଗା ସବୁବଳେ ଡାକରା ଦେଇଥାଏ ମୁଁ ନିଶ୍ଚୟ ତା ପାଖକୁ ଯାଇକି ଯେମିତିକି ଆର ଆର ପରମାସ ହୋଉଛି ଆଷାଢ଼ ମାସ। ଜଗାର ହିଁ ଦିନ ରଥ ଯାତ୍ରା ଆମର ହୁଏ ସେଠି ପାଳନ ହୁଏ ବହୁ ଧୁମଧାମ ରେ। ତ ମୋର ଯେତେବେଳେ ସେଇଠି ଘର ମୁଁ ନିଶ୍ଚୟ ତା ପାଖକୁ ଯାଇକି ଦର୍ଶନ କରିକି ଆସିବି।
ହଁ ଏଇ ରଥଯାତ୍ରା କେବେ ଯାଇଛନ୍ତି?
ଆଜ୍ଞା ରଥଯାତ୍ରାରେ ମୁଁ ସବୁ ବର୍ଷ ତ ଯାଇପାରେନି। କିନ୍ତୁ ଆଜିକୁ ପ୍ରାୟ ଆଠ ଛଅ ସାତ ବର୍ଷ ତଳେ ମୁଁ ଯାଇଥିଲି ଜଗାକୁ ଦର୍ଶନ କରିକିରି ରଥ ଟାଣିକିରି ବହୁତ ଭିଡ଼ ରହେ ବହୁତ ଜନବହୁଳ ରହେ ହେଲେ ବି ମଧ୍ୟ ଭଗବାନଙ୍କ ଆଶୀର୍ବାଦରେ ମୁଁ ଯାଇକି ରଥ ଟାଣିକିରି ସେଇଠି ନଅ ଦିନ ଯେମିତି ଜଗା ରୁହେ ମୁଁ ଗୁଣ୍ଡିଚା ମା ମୀନସ ମାଙ୍କ ତାଙ୍କର ମାଉସୀ ମା ଘରେ। ମୁଁ ସେଠିକି ଯାଇକିରି ମୁଁ ସବୁ କିଛି ରଥ ଟାଣିକିରି ଭଲ ଭାବରେ ମୋ ଜାଗାକୁ ଦର୍ଶନ କରିକିରି ମୁଁ ଫେରି କି ଆସିଥିଲି।
ଅ ଅ ସେ ମାନେ ବଡ଼ ବୃକ୍ଷ ଅଛି ସେ ଭିତରେ। ସେ ମାନେ ସେ ଷ୍ଟୋରି କଣ ତାର ଗପ?
ବୁଝିପାରିଲେନି ଆଜ୍ଞା।
ମାନେ ଏସ ମନ୍ଦିର ଭିତରେ ବଟ ବୃକ୍ଷ ଅଛି। ଗଣେଶ ବଟ ବୃକ୍ଷ।
ଆଚ୍ଛା ବଟ ବୃକ୍ଷ।
ହଁ ତ ତା ବିଷୟରେ କିଛି
ନିଶ୍ଚୟ ନିଶ୍ଚୟ। ଆପଣ କୁହନ୍ତୁ ଆପଣ କଁ କହୁଥିଲେ ମୁଁ ନିଶ୍ଚୟ କହିବି ଆପଣଙ୍କୁ ବଟ ବୃକ୍ଷର କାହାଣୀ।
ହଁ ସେଇଟା ମୁଁ କହୁଥିଲି ବଟ ବୃକ୍ଷର କାହାଣୀ।
ନିଶ୍ଚୟଁ ଯେମିତିକି ମୁଁ କହିବା ପାଇଁ ଚାହେଁ ବଟ ବୃକ୍ଷ ଗଣେଶଙ୍କର ମାନେ ସେ ପୁରୀ ଜଗନ୍ନାଥ ମନ୍ଦିର ଭିତରୁ ଏଁ ଏକ୍ ଜ ବୋହୁତ ଗୁଡିଏ ମନ୍ଦିର ସେ ଭିତରେ ଅଛି କିନ୍ତୁ ସେଥିମଧ୍ୟରୁ ଯେମିତିକି ଆପଣଙ୍କୁ କହିବା ପାଇଁ ଚାହେଁ ମୁଁ ବଟ ବୃକ୍ଷ ଜ ଓ ଉଁ ଗଣେଶଙ୍କ ସ୍ତାପନ ସେ ମନ୍ଦିର ଭିତରେ ହୋ ହେଇଚି। ଏଥିପାଇଁ ଯେ ସେଇଠି ନିଜେ ଭଗବାନ୍ ଯାଇଥିଲେ ମନ୍ଦିରକୁ ମାନେ ପୁରୀ ମନ୍ଦିରକୁ ଜ ଜଗନ୍ନାଥଙ୍କୁ ଦର୍ଶନ କରିବା ପେଇଁ ଗଣେଶ ଭଗବାନ୍ ଏବଂ ତାଙ୍କର ସେଇ ସ୍ ସ୍ତାପନାରେ ତାଙ୍କର ବଟ ବୃକ୍ଷ ଗଣେଶଙ୍କୁ ସେଇଠି ସ୍ତାପନା କରିଚନି। ଯାହାତୁକେ ତାଙ୍କେ ଫେରିକି ଆସି ନଥିଲେ ସେଇଠି ଦେଖିକିରି ଭଗବାନଙ୍କୁ ଜଗନ୍ନାଥଙ୍କୁ ମିଶିକିରି